ହଁ ବ ।
ଅହ ବସିଥିଲ? ହଁ।
ହାତୀ ଆସୁଛି ତମର?
ଟିକେ ଟିକେ ଥଙ୍ଗଥଙ୍ଗ ହଉଛି।
ଟିକେ କଷ୍ଟ ହଉଛି ନା ଅଧିକ ହଉଛି?
ନାଇଁ ଏବେ ଠିକ ହେଲା। କୁହ?
ହୁଁ କଣ କରୁଛୁ?
ଏଇଠି ବସିଥିଲି । ଆଉ ପଢୁଥିଲି ଟିକେ ଖାତା ଖୋଲିଥିଲି ପଢିବା ପାଇଁ ଟିକେ ଆଉ ନେଟ ପାଇଁ ଆଉ ଚବିଶରେ ଅଛି ତ।
ଉଁ ଗାଧୁଆ ପାଧୂଆ ସଇଲାଣି?
ହଁ ଗାଧୁଆ ଫାଧୁଆ କେତଳୁ ସରିଲାଣି ମୋର।
ତୋର ପିଜି ସରିଯାଇଛି କି?
ହଁ ପିଜି ସରିଗଲାଣି ମୋର। ଏବେ ବା ଏଇଠି ସରିଲା। ଆସିଲିଭାରି ସେଥିପାଇଁ ବଲାଙ୍ଗୀରରୁ।
ତୁ ସେଠି ରେଗୁଲାର କରୁଥିଲୁ? ନା ନା ନା ଯଦି ସବୁ କ୍ଲିୟର କରିଦେଇକି ବସିଚୁ ଆଉ । ଓ ହଉ ଆଉ।
ଖାନା ପିନା କଣ ତମର ରୋଷେଇ କଣ ହେଇଥିଲା?
କିଛି ନାଇଁ ଏବେ ଦି ତିନି ଦିନ ହେଲା ଖାଲି ମସଲା ମସଲି ଖାଇକି ଏବେ ଏ ପୋଡା ପୋଡି କରି ପଖାଳ ଟିକେ ଖାଇଛି। ଆ ଭଲ ଲାଗୁନି ହଁ ଆଉ କେତେ ଖାଇବା ବୋଲି ଖାଇବ ହେରା। ଭାବୁଛି ଆଇଁଷ ଛାଡିଦେବି ତାପରେ ଆଇଁଷ ଛାଡିଦେଲେ ସେ ଘରେ ଖାଇବେନି। ସେଇଟା ହଉଛି ଅସୁବିଧା। ଆଉ ମୁଁ ଖାଇବିନି ଆଉ। ସେ ଗୋଟେ କୋଉ ଆଣିବି କି? ସାଙ୍ଗ ଥାଉ ତୁ ତ ଖାଉନୁ କଣ ଆଣିବା। ଆଉ ମୋ ଯୁଗରୁ ଘରେ ଗୋଟେ ହଇରାଣ ହେବେନି ସେଇଟା ଗୋଟେ ଆସୁବି ମୋର ଇଚ୍ଛା ହଉଛି ଛାଡ଼ିଦବା ପାଇଁ।
ଭଲ ବାକି ନାଇଁ ଛାଡିବା କଥା ନାଇଁ ଖାଉଛ ଆଉ ଖାଇବି।
ମଜା ଗଲ ଛାଡିଲେ ସାଙ୍ଗସାଥି ଗୋଟେ ଯାଇ ହବନି କୁଆଡେ? ସେ ଭୋଜି ଭାତ କରିଥିବେ ଡାକି କ୍ଲାସିକ କି ନାଇ ମୁଁ ଯିବିନି। ଆଉ ଯାଇକି ସେମାନେ ଖାଇବେ ତୁ ଉଣ୍ଡୁ ଛୁଇ ଆଉ ଘରେ ସେମାନେ କହିବେ ଆମ ତୁ ତ ଖାଉନୁ କଣ ଆଣିବା। ମଜୁରୁ ସେମାନେ ଉଡା ଆଣିବେ। ଦେଢ ବର୍ଷ ଦି ବର୍ଷ ଛାଡି ଦେଇଥିଲି ଦଶମ ପରେ ଦି ବର୍ଷ ଛାଡିଥିଲି।
ଆଉ ପୁଣି ଖାଇଲ ନା।
ଖାଇଲି ବୋଲେ କ୍ଷୀର ଦହି ଛେନା ମୁଁ ଖାଉନି।
ଆଚ୍ଛା ହଁ ତାହେଲେ ଏଇଟା ଠିକ ଅଛି ଏଇଟା ତାହେଲେ ଟିକେ ମାଛ ମାଂସ ଖାଇବ।
ଘରେ କହିବା କଥା ଖାଇବୁ ନ ଲେ ତ ଦେହ କଣ ହବ
ଆା ମୁଁ ତ ନ ଖାଇକିଉଡରେ ଖାଉଛି ଛାଡା ଆଉ ହଁ
ତାହେଲେ ବି ଟିକେ ଖାଇବା କଥା ଆଇଯିବ ଆଉ ନହେଲେ ଅଳ୍ପ ଟିକେ କିନ୍ତୁ ଖାଇବା କଥା
ହଁ ସେଇ ହେବା ଡକ୍ଟର ମାନେ ତ ବି କହୁଛନ୍ତି ଆଉ ନିହାତି ଖ ଚୁନା ମାଛା ଯାହାେଲେ ବି ଖାଇବା ଥାଏ ସେ ଟିକେ ଯଦି କ୍ଷର ଦେଇ ଏଇରା ବି ଖାଇବା କଥା କାରଣ ଏଇଥିରୁ ବି ଯେତିକି ପ୍ରୋଟିନ୍ ମିଳ ମିଳିବ ନା କ୍ଷୀର ଦେଇ ଖାଉଣୁ ଯେହେନ୍ତୁ
ଉୁଁ ଆପାମ କ ଅଛି ସେ ତଉ କାଲି ଆସିଥିଲା ଯ ପଳେଇଛି ରଜ ପାଇଁ କାଲି ଆସିଥିଲା ହଁ ଭାଇନାଙ୍କର କମ ଅଛି ଆଉ ଆସିଲି ସଆ ଘଡଘଡି ବର୍ଷା ହଉଛି କହିଲେ ନାଇଁ ନାଇଁ ଆମେ ଯିବୁ ଭରି ସନ୍ଧ୍ୟା ସାତଟା ଆସି ଗଲେ କାଲି ବର୍ଷା ହେଇଥିଲା
ନାଇଁ ଏଡ ତ ବର୍ଷା ହେଇନି ହଁ ବର୍ଷା ହେଇଥିଲା ନା
ହଁ କାଲି ସନ୍ଧ୍ୟା ଆସିକି ଘଡ଼ ଘଡି ବରସା ଜୋରେ ମାନେ ବ୍ୟ
ହଁ ନାଇଁ ହେଇଚି ହେଇଚି ହଁ ନାଇଁ ବର୍ଷା ଅଳ୍ପ ଅଳ୍ପ ହେଇଚି। ହଁ ଘଡଘଡି ଭଳିଆ ହେଇକି କଳା ଅନ୍ଧାର ହେଇକି ପୁରା ମେଘ ଆସିଲା।
ସେଇ ଟାଇମରେ ଦେଖୁନୁ ସେ ପଳେଇଲେ, କାଇନା କହିଲେ ନାଇଁ କାମ ଅଛି, ଯିବା ହାରି। ସେ ଗଲା ହାରି ଆଉ କାଲି ଆସିଲୁ ନା ଆମ ନାଚ ହଉଥିଲା ଦେଖିଥାନ୍ତୁ? ହୁଁ ହୁଁ ଆସିଥିଲେ ସେଟୁ ପିଲା। କାଳୁ ନୋଉଥିଲା ହଁ ରାମାୟଣ ହୋଉଥିଲା। ଗାଁ ଭିତରେ।
ଆଚ୍ଛା ଆଚ୍ଛା ଏ ତା କଅ ନାଚ କରିଥିବ କେଜାଣି?
ନାଇଁ କାଲି ବର୍ଷା ହେଇନେଇଁ ରାତିରେ ରେ।
ନାଇଁ ସେତେ ହେଇନି ମ କିଛି ଯେ। ମ୍ୟା ମେଘ ପବନ ଯେମିତି ଆସିଲା ଲାଇନ କଟିଗଲା ଜେନେଟର ଆଣିକି ଲଗେଇଥିବେ ଆଉ।
ହୁଁ ହୁଁ ଦିନ ବେଳେ ହଉଥିଲା ରାମାୟଣ। ରାତି ବେଳା ହେଲା ହଉଥିଲା ନା ମୁଁ ଆସିଥିଲି। ତିନିଟା ଚାରିଟା ଆସିକି ବୁଲିକି ଗଲି।
କୋଉଠି କାର ଆଣିଥିଲେ?
ହୁଁ ଏଇ ଯୋଉ ଆକାଶ ଭାଇ ତା ଭୋଉଣୀ ଘର ଏ ଯୋଉ
ଓ ହୋ ହୋ ହଁ ହଁ ହଁ ହଁ ହଁ ହଁ ହଁ। ହଁ ହଁ ହଁ ଯାଇଲି ଯାଇଲି ଯାଇଲି ଯାଇଲି। ଆଛା ଆଚ୍ଛା ସେ ହଁ। ହଁ ହଁ।
ତମ ଗାଁରେ ଏୟାରଟେଲ ଯିଓ ସବୁ ତାୱାର ଆସୁଚି? ଫୁଲ ନା କଣ?
ହଁ ଆସୁଚି ଠିକ। ମାନେ ଫୁଲ ଠିକ ଆସୁଚି। ଜିଓ ଏୟାରଟେଲ ର ବି। ଆମ ବାପାଙ୍କର ଏୟାରଟେଲ, ଆମର ତ ଜିଓ। ହଁ ବା ତ ଗୋଟେ ଟାଉ ମାନେ ପୁରା ଏନ ଏଚ ପାଖରେ ହେଇକିନି ସମ
ଦେଖୁନୁ ଏନ ଏଚ ସାଇଡ ରେ ଆସିବ ହେଲେ ବାରିପଟେ କଥା ହବୁ ନହେଲେ ଦାଣ୍ଡପଟେ ।
ଆଉ ମାନେ ଆମର କି କିମିତି କେଇଜାଣି ଆମ ଗାଁଟାକୁ ଆସୁଚି।ତମ ଗାଁଟା ଯ ଯଦି ତମ ଗାଁକୁ ଯୋଉ ନୂଆ ଗାଁ ଏପଟ ମହିପୁର କଡମା ପୁରା ପାଖାପାଖି ତମ ଗାଁକୁ ଆସିବା କଥା ଠିକରେ ନେଟ ଆମ ଗାଁକୁ ଆସିବା କଥା ନୁଏ ଦେଖି କେତେବେଳକୁ ଆମ ଗାଁକୁ ଠିକ ରେ ଆସୁଛି।
ଏବେ ସମସ୍ତେ ଜିଓ ଫାଇଲ ଲଗେଇ ସାରିଲେଣି। ଯିଏ ଯାହାର ପର୍ସନାଲି। ମୁଁ ଲଗେ ଲଗେଇ ଦିଅନ୍ତି ଯେ, ଲଗେଇଲେ ଲସ ମୁଁ ଏକୁଟିଆ ପାଇଁ ସାତଶ ଟଙ୍କା ଏଇନିକା ଆଠସ ଟଙ୍କା ରିଚାର୍ଜ କରିବି ଏସଟ୍ରା। ଯା ଘରେ ତିନି ଚାରି ଜଣ ଥିବେ ହଁ ସେ ୟୁଜ୍ ପାଇଁ ଲଗେଇ ପାରିବ। ପଇସା ତାର ଲସ୍ ନାହିଁ। କାଇଁକି ସାତସ ଆଠସ ଟଙ୍କା ପସନାଲି ୟୁଜ ପାଇଁ ଲଗେଇଲାସୀ ମୋର ଲସ୍। ହଁ ପଇସା କୁଆଡୁ କଟି କଟି ନା ଆସ ତୁ ହଁ ଲଗେଇଲେ ହଁ ଚଳିବ।
ହଁ ସେଇ ସାତ ସହ ଆଠ ସହ ସେଇ ସାତ ସହ ଆଠ ସହ ଟଙ୍କା ନି ଯେ ଯଦି ସେଭିଙ୍ଗ କରିଦେବ ଆ କେତେ ଟଙ୍କା ନହ ଏତେ ହେଇଯିବ।
ହୁଁ ।
କଣ ଦରକାର ଯେ ଆମେ ତ ଟିକେ ଦେଖିବା ଗୋଟେ ଡାଟା ସରିବା ଟିକେ ଦେଖିବାକୁ ଇଛା ହବ ଗୋଟେଡାଟା ପକେଇଦବା।
ହଁ ମୋର କଣ ଦେଇ କଲୁ ଦିଟା ଫୋନ କ ଦିଟା ଫୋ ରିଚାର୍ଜ ହଉଛି ଗୋଟେ ହପଟ କରିଦଉଛି ଆଉ ଗୋଟେ ଝରକା ଉପରେ ନେଟ ଆସୁଛି। ଫେର ବି ଚାଲୁଛି ଆ ମାନଙ୍କର ଝର କାଠିକି ଆସୁଛି କିନ୍ତୁ ଯୋଉଠି ମୁଁ ଶୋଉଛି ସେଠିକି ଆସୁନି।
ହୁଁ ।
ଡିଷ୍ଟାନ୍ସ ହଉଛି ଦି ତିନି ହାତ ହବ ଖଣ୍ଡା ହବ। କୋଡିଏ ମିଟର ଖଣ୍ଡା ହବ ଦଶ ମିଟର କୋଡିଏ ମିଟର। ଡିଷ୍ଟାଞ୍ଚ। ସେଠିକି ଆସୁଛି ଯୋଉଠୁ ଫୋନ ଥୋଉଛିି ଝରକାଠି। କିନ୍ତୁ ବେଡ ରୁମକୁ ଆସୁନି। ସେଇଠୁ ଫୋନ ଥୋଇ ଦଉଛି ହସପଟ ଅନ କରିକି ଏଠି ନେଟ ଚଲାଉଛି।
ଆଚ୍ଛା ଆଚ୍ଛା ଭଲ ଆଉ ।
ଆଉ କଣ କରିବୁ ଦିଟା ଫୋନ ଅଛି ତ।
ଟାଇମ ପାସ ହଉଥିବ ଆଉ ଏଇିଟା ସରିଲେ ଏ ନାମ କୁଆଡେ ଘରୁ ଯାଏ ବାହାରନି। ଆସଲା ଦିନ।
ଖାଲି ରହିକି ପଢା ପଢି ନାଇଁ କି?
ହୁଁ ଲିପାନୀ ହର୍ଚିକ କି ଯେତେବେଳେ କାମ ପଡିଲେ ନହଲା ଆମର ଯଦି କେତେବେଳେ କାମ ବାପାଙ୍କହିତ ଯଉଆଡେ ବିଲ ଆଡେ ଯୋଉ ଧାନାବୁଣା ବୁଣି ହଉ ବିଲରୁ ପଥର ଅଗା ବାଛ। ଆଛ ଅଛି ହେଉଥିଲା। ଏମତି ଆଉ। ହଉୋଧଥା କୁଆଡେମିତି କୁଡ ଯାଇଏନି।
ଆଉ ମୁଁ ବି ଏମିତି ଯାଏନି। କୁଆଡେ ମୁଁ କ ସାଙ୍ଗସାଥିମିତି ମୋର ବହୁତ ଅଛନ୍ତି। କିନ୍ତୁ ଯାଏନି ମୁ ଯିବୁ ବୋଲି କୋରଟା ଟିକେ ସାଙ୍ଗ ମୋର ଦିଅ ବୁଝିବା ତ ନଲା ଆଉ ନାଇଁ। ଆ ତାପରେ ତୁ ବି ବହୁତଛୁ ଆଇିଷ ଖାଉନୁ। ତ ଶୁୁଗ ବିିଲ ହେ ଯୋ ହ ହେଲେ
ହିଁ ହିଁ।
ଏଇଟା ହଉଛି ପ୍ରୋବ୍ଲେମ ମୁଁ ଆଇଁଷ ଛାଡିଦେଲେ।ତାଙ୍କ ସାଥି ସବୁ ଛାଡରେ ହେଇଛି। କିଏ ବୁଜା ହାତ ଗଲା ଡାକିଲେ। ବି ଯିବେନି କି କାହା ବାହାଘର ରହିଲେ ହଁ ଆଉ ଇଚ୍ଛା ହବ କିଁ ଦୂର ବାଟେ ତ କଣ ଆଇଁଷ ଟିକେ ଖାଇବେନି ଯିବି କଣ କରି
ହଁ ସେଇଟାଜି ପ୍ରୋବ୍ଲେ। ଆମ ଘରକୁ ଏଇନଭାଇଟ କାଡ ଆସିଲଣି ବାପାତବେ ଯାଉଥିବେ ଡ଼ା ମୁଁ ବାପା କହିବେ କଣ କେଜାଣି ଏମିତିଆ ପିଲାଟେ। କୁଆଡେ ହ ଏବେ ଏତେ ଯେ ମାନେ ଡାକିଲେ କୁଆଡେ ନାଇଁ କିଛି ନାଇଁ ବୁଝି ମତେବାଇ ଭଲ ଲାଗ ମୁଁ ଯିବିନି ତମେ ଯାଉନ।
ତାହେଲେ ତ ଗାଁରେ ରହିଲୁନ ବାରେ ତାପରେ ରହିଲୁନି ନା। ଆମେ ଗାଁରେ ରହିଲୁ। ମୁଁ କିନ୍ତୁ ଭୋଜି ଖାଇ ଗାଁ ରେ ଯୋଟେଇଲ ଭୋଜି ଖାଇ କମ୍ପଲସରୀ ଯଆଟା। ଯିବେ ଆଉ ବାହାରେମ ମୋର ବସନ କାଳି ଯବେ।
ହଁ ହଁ। କେତେ ବ କ୍ରୟ କାର୍ଯ୍ୟ କର
କଣ କହିଲୁ?
ତମର ଏଇଠି ଯୋଉ ତମେ ଏବେ ଯୋଉ ଏଇଟରେ ଯୋ ଘର କରିଛ ମାନେ କେତେ ପାଖରେ ଘର କରିଛ?
ତନିିବଖରା।
ତିନି ବଖରା ସିଠି ଘର କା?
ହେଇ ଗୋଟେବୁଢଛି ସେଗୁଡା ବାକି ଅଛି ହେଇନି ଝିଅ ପାଖଲେ ବାକି ହେଇଯାଇଛୁ, ସେଠି ଆଉ ସିଡି ଘରକୁ ଉଁ-ଉଁ ରୋଷେଇ ଘର ଲା ହଁ ଲାଟିନ୍ ବାଥରୁମ ହେଇଛି କିନ୍ତୁ ଭାଙ୍ଗିକି ଆଉଥରେ ହବ ଆଉ ଏତିକି କାମ। ମତ୍ ଅଛି ଆଉ ଏକକୁ ତିନିଟାର ରୁମ୍ ହେଇଯାଇଛି ଖାଲି। ସିଡି ଘରକୁ ଲାଟିନ୍ ବାଥରୁମ୍ ବାକି ଅଛି। ହୁଁ।
ଯୋଉ ଚିଣ୍ଟ ଘର ଚିଣ୍ଟ ଘର ନା ପିଣ୍ଟ ଘର ଯୋଉ ସେ
ହୁଁ ଦଦାଙ୍କ ଘର ହେବ, ଆମ ବାପା ବଡ।
ଓହୋଃ।
ତାଙ୍କରଅ-ଅ-ଅ ହୁଁ। ମଝିଆଁ କାଳିଆ ଘର ଜାଣିଥିବୁ ତାଙ୍କର ସାନ।
ଓହୋଃ ହୋ-ହୋ ତାଲେ ତାହେଲେ ତମେ ହେଇଠିକା ମାନେ ହେତିକ ତିନି ଭାଇ ନା?
ହୁଁ-ହୁଁ-ହୁଁ-ହୁଁ ବାପ୍ ପା ଏକା ତିିନି ଭାଇ। ଓ
ଆଚ୍ଛା ଆଚ୍ଛା। କେତେ କେତେ କଣ କେ ହଁଅ ଏଇ ଡାଲି ଭାତ ଆଉ ତାରେ ଆମ୍ବ ଆଳୁ ଭଜା ହେଇଥିଲା ଆଉ। ଲେମ୍ବୁ ଏକା ଏମିତି ଖାଇ ମାନେ ସେଠି ତମର କେମତି ଜାଗା ଠିକ୍ ଅଛି ଯେତିକି ମାନେ ରୁମ୍ ବଡ ବଡ ହେଇଛି ନା କେମିତି କଣ?
ଆରେ ପୁରୁଣା କାଳିଆ ଘରକୁ ସେମିତି ବେଶୀ ବଡ ନୁହଁ। କିନ୍ତୁ ଛୋ ଟ ନୁହଁ, ମାନେ ବଡ ଖଟଟେ ପଡିବ, ଶୁଣେ ଖଟଟେ ପଡିବ, ଗୋଟେ ଗଡରେଜ୍ ପଡିବ ଆଉ ଟିଭି ଗୋଟେ। ଆଉ ଡ୍ରେସିଂଙ୍ଗ୍ ଟେବୁଲ ରହିଲେ ପୁରା କଭର୍ ହେଇଯିବ ରୁମ୍, ମାନେ ଚଳିବାକୁ ଜାଗା ନାହିଁ ଏ ଟୋଟାଲ୍ ଯଦି ଧଇଲା ବଲେ। ମାନେ ଏବେ ବାର୍ ବାର୍ କର ବର୍ତ୍ତମାନ ଆମର ହେଇଛି ଦଶ ବାର।
ଓହୋଃ।
ଚଉଦ ଏବେ କରୁ ବାର ଚଉଦ କି ବାର ବାର କରୁଛନ୍ତି, କିନ୍ତୁ ଆମର ଦଶ ଦଶ ହେଇଛି। ପୁଣା କାଳିଆ ଘରକୁ ଘର, ଘର ମିନିୟମ୍ ବାର ବର୍ଷ ହେବ ଦଶ ବର୍ଷ ପାଖ ପାଖା ପାଖି ହେଇଯିବ, ମୁଁ ସପ୍ ଅଷ୍ଟମ ଅଷ୍ଟମ କ୍ଲାସ ହେଲା ସେ ଆମ ଘର ହେଇଗଲାଣି ଛାତ ପଡିଗଲାଣି ଆ ତ ସ ମୋ ଆଇଡିଆ ଆଉ କାମ କରିବ କି
ହଁ ହଁ ଏ ଯେ ଆମେ ମାନେ ଏମିତି କି ବୁଦ୍ଧି ବି କିଛି ଆସ ଟାଇମ ରେ ବି କିଛି ନାହିଁ
ଏବେ ଯାହା ଆସିଲ ଲାଭ କଣ ହେଇଯାଇଛି କିନ୍ତୁ ଉପର ଘର କରାହେବ ଆ ବେଡ଼ରୁମ ଗୋଟେ ବାଡା ହବ ଦେଖିଆ ଆଉ
ତମେ ଆଉ ହଁ ଗାଁ ରେ ଆଉ ବେଶୀ ଦିନ ରୁହନି ଜୋ ବା କୁଆଡେ କଣ କରେ ଗୋଟେ
ନା ହଁ ଆଉ ର ହବ କି ବହୁତ ଦିନରେ ରହିଗଲାଣି
ହଁ ବୁଝାାବୁଝି କରିକି ତାକର ଗୋଟେ ଯୋଉଠି ହେଲେ ମିଳିଲେ ବି ନୂଆ
ହ ଆଉ ବୟସାସୁଝିକିରି ହେଲେ ବୟସ ଆମେ ପଚିଶ ବର୍ଷ ହେଲାଣି ଆମ ବ ସେଥିରେ ପିଲା ବାହା ସାହା ହେଇକି ପିଲା ଛୁଆ ହେଲାଣିଁ
ହଁ
ଦେଖୁ ବାହ ହେଇଗଲାଣି ନା ନାଇ
ହଁ ହଉ ଆଉ ରଖୁ ଟ ଭାଇ ହ ହ।